ହାଲୋ ହଁଅ।
କଣ କରୁଚ?
ଏଇ ଶୋଇଚି। ତମେ?
ମୁଁ ଏଇ ଆସିଥିଲି ଟିକେ ପାଣି ନବା ପାଇଁ କୂଅକୁ ଆଉ।
ହଁ ହଁ। ଆଉ କଣ କେମିତି କଣ ଏବେ କରୁଚ ମାନେ ଘରେ ବିଜନେସ୍ କରୁଚ ନା କଣ କେମିତି କୋଉଠି ଚାକିରି କରିଚ?
ନାଇଁ ଚାକିରି କରୁନି। ମୁଁ ଗୋଟେ ହଁ ମାନେ ସ୍ୱ ମୋ ସ୍ଵାମୀ ଗୋଟେ ବିଜନେସ୍ କରୁଚନ୍ତି ଚାକିର ସହିତ। ତାଙ୍କର ଗୋଟେ ବିଜନେସ୍ ଅଛି ଖାତା ଖାତା ଫ୍ୟାକ୍ଟ୍ରି ଅଛି ତାଙ୍କର। ତ ସେ
ସେଇଠି ବୁଝାବୁଝି କରୁଚନ୍ତି ନା କଣ? ହାଲୋ। ହାଲୋ। ହ ହାଲୋ। ହାଲୋ। ହାଲୋ। ହାଲୋ।